ହ୍ୟାଲୋ।
ହଁ ଭାଇ କଅଁ କରୁଚନ୍ତି।
ଏଇ ବସିଥିଲି ଆପଣ କଣ କରୁଛନ୍ତି?
ଏଇ ତ ସେ ବର୍ଷା ହଉଛି କାଲି ରାତିଠୁ ଯେ ଏଇ ଘରେ ଅଛି।
ବର୍ଷା ତ ଲାଗି ରହିଛି ଛାଡୁନି ଆଉ ଲଘୁଚାପ ଧରିଚି।
ଧରିଛି ହଁ ସେଇ ଚାରି ପାଞ୍ଚ ଦିନ ହେଲାଣି ବର୍ଷା ପୁରାାଗି ରହିଛି ସବୁଆଡ ବର୍ଷା ହଉଛି ହେଟା।
କୁଆଡେ ତ ଯାଇ ଆସିହଉନଥିବ ଘରେ କେତେ ବସିବ ବୋର ଲାଗୁ
ହଁ ଆଉ କଅଁ ଖାଇଚନ୍ତି ସକାଳେ?
ହୁଁ ସକାଳୁ ଖାଇଥିଲି ଉପମା ପକୁଡି।
ଆଉ ମୁଁ ତ ସେଇଆ ପକୁଡି ଛାଙ୍କିଦିନି ଆଉ ବର୍ଷା ପାଗକୁ ଆଉ। ପୁରୀ କହୁଥିଲି କରିବା ପାଇଁ ପୁରୀ କଲି ନାଇଁ ଆଉ ପୁରୀ ରାତି କି ଯଦି ହେବ କରିଵା। ପାଗୁଳି ବେଶ୍ ବେସନ ଟିକେ ଥିଲା ପକୁଡି ଦିଇଟା କରେଇ ଖାଇଛୁ ଏ ପାଗରେ ତ ସେଇଆ ଆଉ ଛଙ୍କା ଛଙ୍କି।
ଆଉ ରଥଯାତ୍ରା ବେଳକୁ ଯାଉଛନ୍ତି ପୁରୀଆଡେ?
ଓରଫୁଲ। ନା ରଥଯାତ୍ରା କୁ ପୁରୀ ନାହିଁ ଗାଁ ରେ ତ ରଥଯାତ୍ରା ହଉଛି ପୁରୀ ସେ ଆମର ଶ୍ରାବଣ ମାସ ଭୋଲମ୍ବବଳେ ସେ ପୁରୀ ବୁଲି ବୁଲିବା ପାଇଁ ଯିମୁ।
ଏ ବର୍ଷ ଆମେ ବି ତ ଯାଉଛୁ ସବୁ। ଆମର ତ ଗାଁରେ ରଥଯାତ୍ରା ହୁଏ ଛୋଟ ଛୁଆ ଟାଣୁଚନ୍ତି ଛୋଟ ରଥ କରିକି। ଏବେ ଆମର ଅଛି ଗୋଟେ ୟୁନିଟି ଅଛି, ସମାଜ ସେବା ଯୋଉ ନାହିଁ ଗୋଟେ ଇଏ ସେଇଥିରେ ମୁଁ ଅ ଛି ପ୍ରେସିଡେଣ୍ଟ ଅଛି ଆମର ପ୍ରତିବର୍ଷ ଆମେ ଯାଉ ସେବା କରିବା ପାଇଁ।
ହଁ।
ତ ଏଇ ବର୍ଷ ବି ଆମର ସତୁରୀ ଜଣ ପିଲା ଯାଉଚନ୍ତି।
ହୁଁ, ହୁଁ ଯା କୋଉଠିକି ଯିବ?
ପୁରୀ ଯିବେ ସବୁ।
ପୁରୀ ଯିବ ହଁ, ହଁ। ଆଉ ଗାଁ ରେ ତ ନାହିଁ ଛୁଆ ଛୋଟ ଛୁଆ କରନ୍ତିି, ଆମର ତ ଏପଟେ ସେମିତି ଗାଁରେ ଗାଁ ରେ ମନ୍ଦିର ଅଛି ସେଠି ସେମିତି ହୁଏ। ଆଉ ଦି ତିନି କିଲୋମିଟର ଦୂରରେ ଯୋଉଟା ହୁଏ, ସେଟାରେ ଦୋକାନ ଫୋକାନ ବସେ ଛୁଆଙ୍କ ଡୋଳି ଖେଳନା ଆଉ ଖାଇବା ଜିନିଷ ଏମିତି ବସିକି ବି ଟିକେ ଭଲ ହୁଏ ଆଉ।
ଓ ହଁ।
ହୁଁ, ହୁଁ ଆଉ ହଁ ଭଲ ଅଛି, ଇତ ପାଗ ଇଏ ଥଣ୍ଡା ଫଣ୍ଡା ଟିକେ ଧରିବ ଆଉଁ।
ସିଜିିନ୍ ଚେଞ୍ଜ ହେଲା ଦେହ ଖରାପ ହବ।
ଦେହ ଖରାପ ହବ, ହଁ ଥଣ୍ଡା ଫଣ୍ଡା ଟିକେ ଆସିବ ହଁ। ଆଉ ରଜ କେମିତି କଣ ସେପଟେ ହବ ରଜ ଟା?
ହଁ ରଜ ସେମିତି ହେଇଛି, ରଜକୁ ତ ଦେଖୁଛନ୍ତି ଯୋଉ ଗରମ, ଗରମକୁୁ ଇଆଡେ ଦିନ ବେଳା ଗରମକୁ ସନ୍ଧ୍ୟା ବେଳକୁ ବର୍ଷା।
ବର୍ଷା ହେଇଛି ଏ ଏ ଏଇଥର।
ହଁ।
ଆଉଁ କେମିତି କଣ ହୁଏ ପ୍ରୋଗ୍ରାମ୍ ଫୋଗ୍ରାମ୍ କେମିତି କଣ ହୁଏ ରଜର
ହଁ ସେମିତି ଛୋଟ ଆକାରରେ ସେମିତି ରଜ ମହୋତ୍ସବ ତ ହୁଏନି କିନ୍ତୁ ସେଇ ଟାଇପ୍ ର ପ୍ରୋଗ୍ରାମ୍ ଫୋଗ୍ରାମ୍ ହୁଏ ରାତିରେ। ଏଇ ସବୁ ଛୋଟ ଛୁଆ ସବୁ ନାଚ ଗୀତ କରନ୍ତି। ଗାଁ ଲୋକ ମିଶିକି ଏଁ, ତାଙ୍କୁ ଇଏ କରନ୍ତି ପ୍ରାଇଜ୍ ଫ୍ରାଇଜ୍ ଦିଅନ୍ତି ଛୁଆଙ୍କୁ।
ହଁ ଆମର ମ- ରଜ ମହୋତ୍ସବ ହୁଏ, ରଜ ମହୋତ୍ସବ ରେ ଆମର ତ ସବୁ ଫାଷ୍ଟ ଦିନ ଆମର ଛୋଟ ଛୁଆ ରାଧାକୃଷ୍ଣ ହେଇକି ମନ୍ଦି ନ୍ଦିର ପାଖକୁ ଯିବେ, ମନ୍ଦିର ପାଖରୁ ଉଁ, ପ୍ରସେସନ୍ ହେଇକି ଡୋଳିି ପାଖକୁ ଆସିବେ ଗାଁ ବୁଲିକି, ଡୋଳି ପୂଜା ହବ ହେଲା ପରେ ଯାଇକି ତାପରେ ସବୁ ଖେଳିବେ, ତାପରେ ତିନି ଚାରି ଦିନ ପ୍ରୋଗ୍ରାମ୍ ହୁଏ। ପ୍ରୋଗ୍ରାମ୍ ରେ ଏ, ନାଚ ଗୀତ ହୁଏ, ତାପରେ ବାହାରୁ ଆର୍ଟିଷ୍ଟ ମାନେ ସବୁ ସିରିଏଲ୍ ଆର୍ଟିଷ୍ଟ ଏମିତି ସବୁ ଆସନ୍ତି।
ଆଉଁ ପିଠା ପିଠା ଆଉ ରଜପାନ ଏମିତି ସବୁ ସେ ଠି ଷ୍ଟଲ୍ ଭଳିଆ ଲାଗିଥାଏ, ଯିଏ ଗଲେ ସେଠି ସବୁ ପିଠା ପାନ ଫାନ ସବୁ ଖାଇଲେ। ଆଉ ତିନିଟା ଚାରଟା ବେଳକୁ ଝିଅ ଛୁଆ ଆଉ ସ୍ତ୍ରୀ ଲୋକଙ୍କ ପାଇଁ ଝୋଟି ମ୍ୟୁଜିକ୍ ଚେୟାର୍ ଆଉ ଏମିତି ଯେତିକ ସବୁ ଖେଳ ଅଛି ସବୁ ସେଠି ଖେଳ ହୁଏ ଆଉ ରା ରାତିରେ ଯୋଉ ଷ୍ଟେଜ୍ ପ୍ରୋଗ୍ରାମ ହୁଏ ପ୍ରୋଗ୍ରାମ ପରେ ଆଉ ବଡ଼ ଲୋକଙ୍କ ହିମ୍ ତାସ୍ ଖେଳ ଆଉ କବାଡ଼ି ଏଇ ସବୁ ଜିନିଷ ହୁଏ ଗୋଟେ ଜାଗାରେ। ରାତି ବେଳେ ପ୍ରୋଗ୍ରାମ୍ ହେଲା ପରେ ଲାଷ୍ଟ ଆଡ଼େକୁ ସବୁ ପ୍ରାଇଜ୍ ଫ୍ରାଇଜ୍ ଇଏର ରୁହେ ଆଉ। ଲାଷ୍ଟେ ରଜରେ ର
ଆମ ପଟରେତ କଣ ଆମର କଣକି ଏପଟେ ରଜଟା ଏଇ ଯୋଉ କରା ଗରମକୁ ରଜ ଇଏ ଆମରବି ଏତେ ସେଲିବ୍ରେଟ୍ ହୁଏନି। କିନ୍ତୁ ଆମର ଆଇ ପିଏଲ୍ ଟାଇପର ଯେମିତି ସେ ସବୁ ଆମର ଟୁର୍ଣ୍ଣାମେଣ୍ଟ କରନ୍ତି ତିନି ଦିନି ପାଇଁ
ହୁଁ।
ସବୁ ଇଏ ଖେଳକୁଦରେ ବ୍ୟସ୍ତ ମାନେ ସେମିତି ଝିଅ ପିଲାଙ୍କର ଖେଳ ସେମିତି କିଛି ନାହିଁ ପୁଅ ପିଲାମାନେ କ୍ରିକେଟ୍ ଖେଳନ୍ତି।
ହୁଁ ହୁଁ। ନା ଆମର ଟିକେ ଭଲ ହୁଏ ରଜଟା ମାନେ ଯୋଉ ଖେଳ ଫେଳ ହୁଏ ଟିକେନା ସବୁ ପ୍ରାଇଜ୍ ପ୍ରାଇଜ୍ ଦିଅନ୍ତି। ଆଉ ଝିଅ ଛୁଆଙ୍କ ସ୍ତ୍ରୀ ଲୋକ ଏମିତି ସବୁ ତାଙ୍କର ପାଇଁ ମ୍ୟିଜିକ୍ ଚେୟାର ଇଏ ଗୋଟେ ମାନେ ସେଠି ଗୋଟେ ପୁରା ମହଲ ଗୋଟେ ଭଲ ଗୋଟେ ଇଏ ହେଇଯାଏ ରଜ ଇଏଟାରେ ଭଲ ଲା
ତ ଆପଣଙ୍କ ଗାଁରେ ତାହେଲେ ଫେମସ୍ ସେଇଟା ନାଆଉ କଣ ଅଛି?
ହଁ ରଜ ଆଉ ଗଣେଶ ପୂଜାଟା ଆଉ। ଆଉ ଏମିତିତ ପୂଜା ପାଳ ଇଏ ଦଶହରା ସେଇ କାଳୀପୂଜା ଏମିତି ତାଙ୍କର ସେ ଜିନିଷ ଇଏରେ ମେଲୋଡ଼ି ଫେଲୋଡ଼ି ଟିକେ ହୁଏ। ଆଉ ଯାହା ଯେମିତି ଆଉ।
ଆମର ବ ଆମର ଅଧିକ ଫେମସ୍ ହଉଚି ଆମର ଗଣେଶ ପୂଜାକୁ କାର୍ତ୍ତିକେଶ୍ୱର ପୂଜା ଏଇ ଦିଟା ମାନେ ଆମ ଗାଁରେ ପୁରା ଯାତ୍ରା।
ହୁଁ ହୁଁ ଗଣେଶ ପୂଜା କେମିତି କଣ ଟିକେ କହୁନାହାନ୍ତି ସେପଟେ?
ଗଣେଶ ପୂଜା ତ ଗଣେଶ ପୂଜା ଆମର କେତେ ସତରଟା ମେଢ଼ ହୁଏ ଆମରି ଗାଁରେ। ଆଉ ବହୁତ୍ ଭଲରେ ସାଜସଜାବି ପିଲା ସବୁ କରନ୍ତି। ଆଉ ତ ବହୁତ୍ ବାହାରୁବି ଲୋକ ଆସନ୍ତି ବୁଲିବା ପାଇଁ ଦେ ଖିବା ପାଇଁ।
ସତରଟା ମେଡ଼ ଗୋଟେ ସାଙ୍ଗରେ ଏକା ସାଙ୍ଗରେ ପ୍ରଶେସନ୍ ହୁଏ ନା କେମିତି କଣ ମାନେ ସବୁ ଅଲଗା ଅଲଗା ସାହି ଅନୁସାରେ?
ହଁ ଅଲଗା ଅଲଗା ସାଇ କିନ୍ତୁ ଗୋଟେ ଦିନରେ ସବୁ ପ୍ରସେସନ ହୁଏ ଆଉ ହଁ ଗୋଟେ ଦିନ ପ୍ରସେସନ ହବ ଟୋଟାଲି ଗାଁ ଲୋକଙ୍କରବି ସପୋଟ ରହୁଚି ଆଉ ଲୋକମାନେବି ବସିକି ମାନେ ଯାହାବି ସେଇ ପୂଜା ଟାଇମରେ ପ୍ରୋଗ୍ରାମ ହେଲା ଭଜନ ସନ୍ଧ୍ୟା ହବ ଆଉ ପାଲା ହୁଏ ଏମିତି ସବୁ ହୁଏ ଲୋକମାନେବି ବସିକି ଦେଖନ୍ତି ଏଞ୍ଜୟ କରନ୍ତି ପ୍ରସେସନଟାବି ସେ ସେମିତି ଶାନ୍ତି ଶୃଙ୍ଖଳାରେ ହୁଏ ଆଉ ସେମିତି ସବୁ ଗାଁ ବାଲାଙ୍କ ଗାଁ ଗ୍ରାମବାସୀଙ୍କର ସପୋର୍ଟ ଅଛି ତାଙ୍କୁ ନେଇକି
ହଁ ବ ସବୁ ହଁ ଲୋକ ହଁ ମୋରବି ଲୋକ ଯିଏ ଅଛ ସେମାନଙ୍କୁ ନେଇକି ହୁଁ। ହଁ ଭଲ ହୁଅନ୍ତାନା ଏପଟେ ଆମର ଏପଟେ ରଜଟା ଯେମତି ତମର ସେପଟେ ଗଣେଶ ତୁ ସେଟା ଇଏ ଆମର ବି ହେମତି ଗୋଟେ ଜାଗାରେ ଅଛି ତିନିଦିନି ସେ ଟା ହୁଏ ଉଁମ୍ ଉଁ ମାନେ ଭସାଣିଟା।
ଆମର ତେର ଦିନି ରୁହନ୍ତି ଠାକୁର ତେର ଦିନି ପରେ ଭସା
ତେର ଦିନି ଓହୋ ମାନେ ବୋହୁତ ଦିନି ରଖାଯାଏ।
ହୁଁ।
ମାନେ ଅଧିକ ବୋହୁତ ଖର୍ଚ୍ଚ ହୋଉଥୁବ ମାନେ ପିଲା ପିଲା ଚାନ୍ଦା କେମତି କଣ ହୁଏ କେମତି ଇଏର। ମାନେ ଏତେ ଦିନ ରହିବା ଏ ଅନୁସାରେ ତ ବୋହୁତ ଖର୍ଚ୍ଚ ହୋଉଥୁବ ପଇସା।
ବୋହୁତ ଖର୍ଚ୍ଚ ତାପରେ ବି ଆଉଟ୍ ସାଇଡରୁ ବି ପଇସା ବୋହୁତ ଆସେ କାରଣ ଆର ବର୍ ସ ଆମର ହେଇଥିଲା ଏଠି ମାନେ ଅଯୋଧ୍ୟାର ରାମ ମନ୍ଦିର ଯେମିତି ହେଇଥିଲା ଆମର ଏଇଠି ସେଇ
ହଁ ହଁ ମୁଁ ଶୁଣିଚି ଶୁଣିଚି ଶୁଣିଚି ମୂଁ ରାମ ମନ୍ଦିର ହେଇଥିଲା ହଁ। ମା ସିଏ ତ ଯୋଉ ଆମୁ ମାନେ ତିଆରି କରିଥିଲେ ସେ ବହେ ବୋହୁତ ପଇସା ନେଇଥିବେ ସେ
ହଁ ସେ ପା ଆସିଥିଲେ ବାହାରୁ ଆସଥିଲେ ସବୁ କାରିଗର ସବୁ। ତାଙ୍କୁ ତଥାପି ଦି ତିନି ମାସ ତିନି ମାସ ଚାରି ମାସ ଆଗରୁ ସେମାନେ ତାଙ୍କ କା କାର୍ଯ୍ୟ ଆରମ୍ଭ କରିଥିଲେ।
ମାନେ କେତେ ଦିନ ଲାଗିଲା ଚାରିମାସ ଲାଗିଗଲା ତାଙ୍କୁ ସେଇରା ସବୁ କରିବା ପାଇଁ।
ଏମତି ସବୁ ଇଏ ଆଉ ତାପରେ ସେ ଗଣେଶ ପୂଜା ବେଳକୁ ବି ସେମିତି ହୁଏ। କିନ୍ତୁ ସେଇଟା ଗୋଟିଏ ହେଇଥିଲା ଟିକେ ବଡ ଆକାରରେ ହେଇଥିଲା ଆମର। ହୁଁ ହଁ ଟିକେ ଫେମସ୍ ହେଇଥିଲା ଆଉ ସବୁ ବି ଭଲ ହୁଏ। ତାପରେ ଆମର ମୋ ବି ପ୍ରାଇଜି ବି ଅଛି ଲାଷ୍ଟ ବେଳକୁ ମାନେ କ କାହାର ଡେକୋରେସନ ଭଲ ଅଛି କାହାର ମୂର୍ତ୍ତି ଭଲ ଅଛି। ପ୍ରସେସନ୍ କାହାର କେତେ ଇଏ ଅଛି। ଏସବୁରେ ବି ଅଛି ଇଏ ପ୍ରାଇଜ ଫ୍ରାଇଜ ଅଛି। ଆଉ ଦଶହରାଟା ତ ଆମର ଦଶହରାଟା ବି ଭଲ ହୁଏ।
ହୁଁ ଦଶହରା ବିଷୟରେ ଟିକେ କୋହୁନାହାନ୍ତି।
ଦଶହରା ଭଲ ହୁଏ କଣ ଆମର ଏଠି ବଳଦ ଯାତ ବଳଦ ଯାତ୍ରା ହୋଉଚି ଫେମସ।
ହଁ ହଁ।
ବାଜା ବାଣ ବାଜୁଥୁବ ଫୁଟୁଥୁବ ହଁ ବଳଦ ପିଠିରେ ସବୁ ପଡିଥିବ। ବଳଦକୁ ସା ସଜା ହେଇଥିବ ବଳଦ ସେଇ ଇଏରେ ଚାଲୁଥୁବ।
ସେ ବଳଦ ଇଏରେ ମାନେ ଧର ସାଉଣ୍ଡ ଫାଉଣ୍ଡ ଶୁଣିଲେ ବଳଦ ମାନେ କୁଆଡେ ଧାଇଁକି ପଳେଇବା କି କଣ ସେମିତି କିଛି ଉ ହୁଏନି?
ସେମିତି କିଛି ବି ହୁଏନି। ସେଇଥିପାଇଁ ତ ଏଟା ବଳଦ ଯାତ୍ରା କୁହାଯାଏ ବଳଦ ଯାତ୍ରା ତା ନାଁ ଦିଆହେଇଚି। ଯେତେ ସାଉଣ୍ଡ ବାଜୁ ଯାହା ବି ହୋଉ ବଳଦ ସେମତି ସଜା ହେଇଥିବ। ଯେମତି ଇ ସବାରିରେ ଯେମତି ଯାଆନ୍ତି ବଳଦ ସେମ୍ ଧୀରେ ଧୀରେ ଚାଲିକି ଯାଉଥୁବ। ଆଉ ପଛରେ ଏ ଦୁର୍ଗା ମାଆଙ୍କର ମେଢ ଥିବ ଏମତି ସବୁ ହୁଏ।
ମାନେ ଏତେ ଲୋକ ଇଏରେ ମାନେ ବାଜା ଯାହା ବକ୍ସ ବାଜୁଥୁବ ମାନେ ବଳଦ ପୁରା କିଛି ହୁଅନ୍ତିନି ମାନେ ତାଙ୍କ ଆଗୁକୁ କେମତି କଣ କରିକି ତାଙ୍କୁ ଇଏ କର ବାହାରୁ ଆସିବେ ବଳଦ।
ନା ନା ବଳଦ ସବୁ ଆମରି ଗାଁରେ ଏ ଗାଁର ବଳଦ ଆ ବାହାର ଏଇ ଯୋଉ ଆମର ମୁଁ ଗୋଟେ ବଳଦ ପିଛା ବି ଆମର ଚାରି ପାଞ୍ଚ ଜଣ ନାଗିରୁହନ୍ତି ସେବାୟତ। ମାନେ ବଳଦ ଚାଲିକି ଯାଉଥୁବ। ତ ଦେ ମାନେ ରାତି ସାରା ହୁଏ ସକାଳ ପର୍ଯ୍ୟନ୍ତ ସେମିତି ବଳଦ ଚାଲୁ ତାକୁ ଉର୍ ଯୋଉଠି ଯୋଉଠି ବି ରୁହେ ତାର ସବୁ ଚାରି ଜଣ ଥାନ୍ତି ତା ଗୋଡ ଘଷି ଦିଅନ୍ତି। ତାକୁ ଟିକେ ମାନେ ତାକୁ ଟିକେ ଟ୍ରିଟମେଣ୍ଟ କରନ୍ତି।
ହଁ ହଁ ହଁ।
ଏଇ ଟାଇପ୍ର ସ
ହଁ ଗୋଟେ ଦିନ ହ ବଳଦଯାତ୍ରା ତ ଭଲ। ତ ଦେଖିନି ସେଇ ଇଏଟା ଆଉ। ଶୁଣିଥିଲି ଖାଲି। ହୁଁ ମାନେ ସବୁ ଗାଁ ମାନେ ବଳଦ ମାନେ ବାହରୁ ଗୁରା ଆସନ୍ତିନି ମାନେ ଗାଁ ରେ ଏ ଯୋଉ ତତ୍ ହୁଁ ହୁଁ ମାନେ ତାଙ୍କୁ ଆଗୁ ମାନେ ଆଗୁରୁ ମାନେ ସେଇ ଜିନିଷ ଟା ଟିକେ ମାନେ ଇଏ କରିଦିଅନ୍ତି ଏମାନେ। ଧର ମାସେ ଆଗୁରୁ ତାଙ୍କୁ ସେଇ ଜିନିଷ ଟା ଇଏ କଣ କେମିତି କଣ?
ଆର୍ଷ୍ଟ କରାଯାଏ କଣ ତାଙ୍କୁ ଗୋଟେ ପଡିଆରେ ରଖିକି ତାଙ୍କ ଆଗରେ ସାଉଣ୍ଡ ଫାଉଣ୍ଡ ବଜେଇକି ତାଙ୍କ ଟ୍ରିଟମେଣ୍ଟ କରାଯାଏ ମାନେ ତାଙ୍କୁ ଟ୍ରେନିଂ ଦେଲା ଭଳିଆ ଦିଆଯାଏ ପୁରା।
ଓହୋ ସେତେବେଳକୁ ଯେମିତି ଆଉ କିଛି ମାନେ ଆଉ ଇଏ ହବନି।
ନାଁ।
ପୂଜା ଦିନ ହୁଁ ଆ ନହେନେ ମାନେ ବଳଦ ଇଏରେ ଇଏ ଗୋଟେ କହିନା
ଏମିତି ବି ଅଛି ବଳଦ ବି ବୋହୁତ ଅଛନ୍ତି। ଏମିତି ସାଉଣ୍ଡ ବାଜାବାଣ ହେଲେ ସେ ଡେଇଁକି ପଳାନ୍ତି। କିନ୍ତୁ ସେ ସିଏ ବି କହିବାକୁ ଗଲେ ସିଏ ବି ସିଏ ବି କହିବାକୁ ଗଲେ ଏଟା ମା ର ଆସି ଶ୍ରୀର୍ବାଦ କାହିଁକିନା ସିଏ ତାରି ପୂଜା ଭସ୍ ତାଣିରେ ବଳଦ ଏତେ ସାଉଣ୍ଡ ବାଜା ବାଜିବା ଇଏରେ ସେ ଚାଲିକି ଯାଉଥିବ। କିଛି ହୋଉନି ତାମାନେ ସିଏ ବି କହିଆକୁ ଗଲେ ମା ର ବି ଆଶୀର୍ବାଦ।
ଆଶୀର୍ବାଦ ହଁ। ହ ଯିବା ଯିବା ଦିନେ ମାନେ ସେପଟ ଇଏରେ ଦେଖିକି ଆସିବା ଶୁଣିଛି ମୁଁ ଯାଇନେଇଁ। ହୁଁ ଦୁର୍ଗା ପୂଜାକୁ ହୁଏ ନା?
ହଁ ଦୁର୍ଗା ପୂଜାକୁ ଦେଖିବେ କେବେ ଆସିବେ ବୁଲିକି ଯିବେ ଦେଖିକି।
ହଁ ହଁ। ହୋଉ।
ହୋଉ ଆଜ୍ଞା ରହୁଚି।
ହୋଉ ହୋଉ ରହୁଛି।